ହ୍ୟାଲୋ ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ହେଁ ସୋ ସୁଇଟ ଭଏସ୍।
ହଁ ଆମେ ଯେତେବେଳେ ଓଡ଼ିଆ ହୁ କଥା ହିଁ କହିଯାଉ ସେତେବେଳେ ଟିକେ ଖୁସି ଲାଗେ ତ ସୋ ଥିନ୍ ହେଇଯାଏ ଭଏସ ଟା ବି।
ଆଜି ଆଜି ଆମେ ଟ୍ରାଏ କରିବା କି ଆମେ ଖାଲି ଯେତେ ଟାଇମ କଥା ହବା ଆମେ ଖାଲି ଓଡ଼ିଆରେ କଥା ହବା। ଆଉ ଯଦି ମୁଁ କିଛି ଇଂଲିଶ ୱାର୍ଡ କିଛି ୟୁଜ କରିନି ଆପଣ ସେତେବେଳେ ମତେ ଟିକେ ଜଣେଇବେ। ମୁଁ ଇଂଲିଶ ୱାର୍ଡ ୟୁଜ୍ କରିଦଉଛି।
ହଁ ମୋର ବି ସେଇ ପ୍ରୋବ୍ଲେମ ହୁଏ ଯେ ଆମେ ଆମ ଭାଷା ଓଡିଆ ହେଲେ ଆମେ ଓଡିଆଟାକୁୁ ଛାଡ଼ିକି ବେଳେ ବେଳେ ଇଂଲିଶ ୱାର୍ଡ ୟୁଜ୍ ହେଇଯାଏ।
ହୁଁ, ହୁଁ।
ଆଉ ଏମିତି ବି ହୁଏ ଯେ ଆମେ କି କିଛି କିଛି ଅ ୱାର୍ଡ ଗୁଡ଼ାକର ଓଡ଼ିଆ ୱାର୍ଡ ଗୁଡ଼ାକର ଆମେ ଓଡ଼ିଆ ହିଁ ଜାଣିନଥିବା ହଁ। ଇଂଲିଶ ହିଁ ଜାଣିଥିବା। ହଉ ଏବେ ଆମେ ଟ୍ରାଏ କରିବା ଦେଖନ୍ତୁ। ମୁଁ ଏବେ କହୁଛି ଆପଣଙ୍କୁ ଟ୍ରାଏ କରିବା କହିକି। ହଁ ଆଉ ମ ସେଇ ଟ୍ରାଏ ଟାକୁ କୁ ହିଁ ଇଂଲିଶରେ କହୁଚି। ହଉ ଆମେ ଚେଷ୍ଟା କରିବା ଯେ ଆମେ ଆଜି ଯାହାବି କଥା ହବା
ଆମେ ସବୁ ଓଡ଼ିଆରେ କଥା ହବା। ଆମେ ଓଡ଼ିଆ ଭାରି ବଢ଼ିଆ।
ହୁଁ ଆମ ଭାଷା ତ ବହୁତ ବଢ଼ିଆ।
ହଁ ହଁ ଆମେ ଓଡ଼ିଆ, ଆମ ଭାଷା ବଢ଼ିଆ, ଆଉ ଆମେ ଭାରି ବଢିଆ।
ଆଜ୍ଞା।
ହୁଁ ହଁ କିଛି ଗୋଟେ ଆମେ ନିଜକୁ ଟାସ୍କ ଅ ସରି ସରି ଅ ସରି କ୍ଷମା କରନ୍ତୁ।
ଆପଣ ଭୁଲି ଯାଉଛନ୍ତି ଆହୁରି ମୋର ବି ଖ୍ୟାଲ ରହୁନି ଯେ ମୁଁ
ଟିକେ କଷ୍ଟ ହଉଚି। ମାନେ ପୁରା ଓଡ଼ିଆ କଥା ହବା ପାଇଁ କି ଟିକେ କଷ୍ଟ ହଉଚି। କିଛି କଥା ନାଇଁ ଆମେ ନିଜକୁ ଗୋଟେ ଗୋଟେ କାମ ଦବା। ସେଇ କାମ ଥ୍ରୋ ସେଇ କାମ ହିସାବରେ ଆମେ ଚେଷ୍ଟା କରିବା କି ଆମେ ସେଥିରେ କିଛି ବି ଇଂଲିଶ ଶବ୍ଦ ବ୍ୟବହାର କରିବାନି।
ଆଜ୍ଞା। ସୁଧ ଓଡିଆ କହିଲେ ଆପଣ ଠିକ୍ ଠାକ୍ ହିଁ କହିଛନ୍ତି।
ଚେଷ୍ଟା କରିଛି ମୁଁ। ତ କଣ କହୁଛନ୍ତି ଆମେ କଣ କଥା ହବା ଯଉଥିରେ ଆମକୁ ଅ ଆ ଯୋଉଥିରେ ଆମେ ଚେଷ୍ଟା କରିବା କି ସେଥିରେ ଆମେ ଖାଲି ଓଡିଆ କଥା ହବା।
ଉଁ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
ଆପଣ କିଛି କହିପାରିବେ ଯେ ଆମେ କଉ କଉ ଆ କଣ କହିବି ଆଛା କୋଉ କୋଉ ବିଷୟରେ ଆମେ କଥା ହେଇପାରିବା?
ହଁ ଆମେ କିଛି ବି କଥା ହେଇପାରିବା ଯାହାବି କିଛି ଅ ମାନେ ଯେମିତି ଆ ଆପଣଙ୍କୁ କଣ ଭଲ ଲାଗେ? ଏ ଆପଣଙ୍କୁ କୁ ସଙ୍ଗୀତ ପସନ୍ଦ ନା ନାହିଁ। ସଙ୍ଗୀତ ବୁଝୁଛନ୍ତି ଆ ମୁଁ ଓଡିଆ କହୁଛି।
ହଁ ହଁ ମୁଁ ବୁଝିପାରୁଛି କୁହନ୍ତୁ।
ହଁ ସଙ୍ଗୀତ ନାଚ, ଗୀତ ଅ କେତେ ସବୁ ଯୋଉ । । କଣ କୁହନ୍ତି ତାକୁ ପ୍ରୋଗ୍ରାମ କୁ ପ୍ରୋଗ୍ରାମ କଣ କୁହନ୍ତି ଓଡିଆରେ? ଅ ନାଇଁ ସବୁ ଯାହା କିଛି ଏମତି ହୁଏ କିଛି କିଛି ମ ବହୁତ କଷ୍ଟ ହୁଏ ପୁରା ଓଡିଆ। କଥା ହବା ବହୁତ କଷ୍ଟ।
ରହୁଛି ମୁଁ।
ମତେ ଆଚ୍ ଆଁ ଶରି ଅରେ ମତେ ମାନେ ମତେ ଶବ୍ଦ ମିଳୁନି। ଆ ମତେ ଶବ୍ଦ ମିଳୁନି, କଥା ହବା ପାଇଁ ଓଡିଆରେ। ସେଇଥିପାଇଁ ଏସବୁ ହଁ-ଅଁ ଏସବୁ ସମସ୍ୟା ହଉଛି। ଆପଣଙ୍କୁ ବେଙ୍ଗଲି-ଇ ବ ପସନ୍ଦ ଆପଣଙ୍କୁ? ଆପଣ ସେ ଭାଷାରେ କେବେ ମାନେ କଥା ହେଇଛନ୍ତି? ବୁଝନ୍ତି, ଆପଣ ବେଙ୍ଗଲୀ ବୁଝନ୍ତି?
ହଁ, ମୁଁ କିଛି କିଛି ବୁଝେ, ହେଲେ ମତେ କହି ଆସେନି ବେଙ୍ଗଲୀ। ଆମର ଓଡ୍ ଓଡିଆ ଆନ୍-ଆ-ଉମ୍-ଆମର ଓଡିଆ କଥ୍ ଥାହୁରି ବେଙ୍ଗଲୀ କଥା ଟିକେ ଟିକେ ଉ ମିଶିଲା ଭଳିଆ ଲାଗେ ନା।
ସି ଯାଏ ହଁ, ଓଡ଼ିଆ-ଆ, ବେଙ୍ଗୋଲି ମାନେ ଏମିତି ଗୋଟେ ଟାଇମ୍ ଥିଲା ନା, କି ଯୋଉଟା ବେଙ୍ଗଲ୍ କହିଲେ
ଆପଣ ଟାଇମ୍ କହିଲେ ସମୟ।
ହୁଁ, ହଁ ସମୟ। ଆଉ, ଏମିତି ବି କହନ୍ତି, ସ-ସମୁସ୍ୟା କୁହନ୍ତି ସେମାନେ। ଯୋଉଟା ଆମେ ଓଡିଆରେ ସମସ୍ୟା କହୁ। ସେମାନେ ସେଇଟା ବେଙ୍ଗଲୀ ରେ ସ ସମୁସ୍ୟା କୁହନ୍ତି। ସେ ସେମ୍ ସେମ୍ ଶବ୍ଦ ଏବେ ମେହେ ମାନେ, ଏଇଟା ଏଇଥିପାଇଁ କାଫି ମାନେ ବହୁତ ସାରା ଏମିତି ସମାନ ସମାନ ଆ ଶବ୍ଦ ଏମିତି ଏଇଥିପାଇଁ କି ରୁହେ, କାହିଁକି ନା ଆପଣ ବି ଜାଣିଥିବେ। କି ଏମତି ଅ ଗୋଟେ ଟାଇମ୍ ରେ ବେଙ୍ଗଲ୍ କହିକି ଯୋଉ ଗୋଟେ ଏ ଏଇଆ ଥିଲା। ସେଇଥିରେ ଆଜିକା ଡେଟ୍ ର ୱେଷ୍ଟ ବେଙ୍ଗଲ୍ ଆଉ-ଉଁ ବାଂଲାଦେଶର କିଛି ପାର୍ଟ ବିହାର ଆଉ-ଉଁ ଆ ଓଡ଼ିଶା ଏଇ ସବୁ କିଛି କିଛି ମାନେ, କେତେ ସାରା ସବୁ ଷ୍ଟେଟ୍ ମିଶିକି ତାକୁ ପୁରା ବା ବେଙ୍ଗଲ କୁହାଯାଉଥିଲା। ସେଥିରେ ସବୁ ପ୍ରକାର ଲୋକ ମିଶିକି କିନ୍ତୁ ରହୁଥିଲେ ନା, ଲାଙ୍ଗୁଏଜ୍ ଆଉ ସେରାବିତ ଭାଷା ଟିକେ ଟିକେ ମାନେ ଇଅ ଭାଷା ସେମିତି ତ ସିଏ ମିଶିବହିଁ ସେମି ନିଏ। ଆପଣ ତ ଏଠ୍ ଟିବି ଦେଖୁଥିବେ, ହିନ୍ଦୀରେ ବି କେତେ ସାରା ଭାଷା ଥାଏ। ଯୋଉଟା କି ଆମର ଓଡିଆ ସାଙ୍ଗରେ ମିଶିଯାଁଏ।
ଆଜ୍ଞା। ଆପଣ! ବେଙ୍ଗୋଲୀ ଏକୁ ନେଇକି ଆଉ କିଛି ଜାଣିଛନ୍ତି! ଆପଣ ଯାଇଛନ୍ତି କେତେବେଳେ?
ଅହ ମୁଁ, ମୁଁ ନା ବେଙ୍ଗଲ୍ ଯାଇନି। କିନ୍ତୁ, ମୁଁ ବହୁତ ସାରା ବେଙ୍ଗୋଲୀ ଲୋକମାନଙ୍କୁ ମୁଁ ଦେଖିଛି ମୋ ଆଗରେ, ଶୁଣି ଚି ସେମାନଙ୍କ ସହିତ କତିଡ଼ିଛି। ତ ଭଲ ଲାଗେ, ସେମାନଙ୍କ ସାଙ୍ଗେ କଥା ହେବା ପାଇଁ। ସେମାନେ ସେମାନଙ୍କର ଲାଙ୍ଗୁଏଜ୍ ବହୁତ ଭଲ ଲାଗେ। ସେମାନଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗେ। ମାନେ ଏମତି ଗୋଟେ ଗୋଟେ ଭାଷା ଥାଏ। ଯୋଉ ଭାଷା କି ମାନେ ଆପଣଙ୍କୁ ତ ଶୁଣିଲିକି ମାନେ, ଆପଣଙ୍କୁ ଗାଳି କରୁଥିଲେ ବି, ସେ ଗାଳିଟା ଆପଣଙ୍କୁ ସୁଇଟ୍ ଲାଗିବ। ଆପଣଙ୍କୁ ଗାଳି ଲାଗିବନି, ସେ ତାଙ୍କର ଗାଳି ଟା।
ଆମେ, ଯଦି କୋଉ ବିି ଯଦି ଭାଷା ଆମେ ଯଦି ବୁଝିପାରୁନଥିବା? କହିଲେ ସେ ମାନେ ଆମକୁ ଗାଳି କଲେ ବି, ଆମକୁ ସେଇରା ବୁଝା ହିଁ ପଡିବନି। ତମକୁ କିଛି ଲାଗିବ ହିଁ ନାଇଁ। ଆପଣଙ୍କର କି ବେଙ୍ଗଲୀ ସାଙ୍ଗ ଅଛନ୍ତି କି କି ବନ୍ଧୁ ଅଛନ୍ତି ମୋର ତ ଗୋଟେ ବନ୍ଧୁ ଅ
ଅଛନ୍ତି ଅଛନ୍ତି ଅଛନ୍ତି। ଆପଣ ତାଙ୍କ ବନ୍ଧୁ କଣ କିଛି ଶିଖନ୍ତି ମାନେ ଏମିତି ହୁଏ ନା କି ଆମେ ଯଦି ଆଉ ଗୋଟେ ଅଲଗା ଏରିଆ ର ସାଙ୍ଗଏମାନଙ୍କ ସାଙ୍ଗରେ ଏମିତି ସାଙ୍ଗହଉ ତ ସେମାନେ ସେମାନଙ୍କଠୁ ସେମାନଙ୍କର ଭାଷା ସେମାନଙ୍କର କଲ୍ଚର ଏଇ ସବୁ ଜିନିଷ ଗୁଡାକ ଆମେ ଶିଖିଜାଉ ଅଜାଣତରେ।
ହଁ ମୋ କଲ୍ ଚର କୁ ନେଇକି ଏତେ ଜାଣିବାକୁ ତାଠୁ ପାଇନି ହେଲେ ମୁଁ ଚେଷ୍ଟା କରିଥିଲି ଯେ ତାକୁ ମୁଁ କହିଥିଲି ଯେ ମୋତେ ତାଙ୍କର ଯୋଉ ଭାଷା ଅଛି ବେଙ୍ଗୋଲୀ ଭାଷା ମତେ ଶିଖେଇବା ପାଇଁକି ମୁଁ ବହୁତଥର କହି ଛି ହେଲେ ଆମର ଏମିତି ନୁହ ତ ଆମର ଏନି ମାନେ ବହୁତି ସମୟ ହିଁ ଆମର ଦେଖା ହୁଏ କି ୟା କଥା ହଉଛୁ କହିକି ତ ଟିକେ ଟାଇମ୍ ଯେତିକି ଟାଇମ ବି ଆମେ ଦେଖା ହେଇଛୁ ଯେତିକି ସମୟ ଦେଖା ହେଇଛୁ ସରି ବାର ବାର ଇଂଲିଶ ଶବ୍ଦ ପଳେଇ ଆସୁଛି। ଯେତିକି ସମୟ ବି ଆମେ ଦେଖା ହେଇଛୁ ସେତେବେଳେ ସେ କିଛି ନା କିଛି ଶିଖେଇଦିଏ ମୁଁ ଯେହେତୁ ବାଧ୍ୟ କରେ ମତେ ଇଛା ହୁଏ ନା କିଛି ଆମେ ନୂଆ ଯଦି କିଛି ଭାଷା ଜାଣିବା ପାଇଁ କି ତ ମୁଁ କୁହେ ହେଲେ ଯୋଉ ଟାଇମରେ ଯୋଉ ସମୟରେ ସେ ମତେ ଶିଖଉଥିଲେ ସେଇ ସମୟରେ ମୁଁ ଶିଖିକି ମୁଁ ପୁଣି ଥରେ ଭୁଲି ଯାଇଛି ମୋର କି ଛି ବି ମନେ ନାହିଁ ବହୁତ ଦିନ ହେଇଗଲାଣି ଶିଖିବାର ନା ତ ବହୁତ ଦିନ ବି ହେଇଗଲାଣି ତା ସହିତ କଥା ନହବାର। ତ ଭୁଲି ଯାଇଛି ମୁଁ ବି ତାର ଭାଷା ଗୁଡ଼ାକ। ଆପଣ ଯଦି ଏମସ ହସ୍ପିଟାଲ ଯିବେ କ ନା ଆପଣ ସେଇଠା ବହୁତ ମାତ୍ରାରେ ଆପଣ ଦେଖିବାକୁ ପାଇବେ ବଙ୍ଗାଳୀ ଲୋକମାନଙ୍କୁ।
ମୁଁ ଯାଇଛି ମୁଁ ବି ଏକ୍ସପିରିଏନ୍ସ କରିଛି ସେଇଟା ସରି ସରି। ଆରେ ସରି ବି ଇଂଲିଶ। ହ ହଁ।
ଆରେ ଚଳିବ ଚଳିବ ଚଳିବ ଏଇଟା ଆମେ ଆମେ ନ ଚାହିଁଲେ ବି ଯେହେତୁ ଆମେ ସେଇଠି ବହୁତ ଅଭ୍ୟାସ ହେଇଯାଇଛୁ ନା ତ ସେଇଟା ଆସିବ ହିଁ। ଏବେ ଆମ ପାଖକୁ ଏବେ ପଙ୍ଖା ଆସିବନି ପଙ୍ଖା ଶବ୍ଦ ଆସିବନି। ଏବେ ମୋ ପାଖକୁ ଫ୍ୟାନ୍ ଶବ୍ଦ ଆସିବ।
ହଁ ହୁଁ।
ତ ସରୁ ୱାର୍ଡ ଥ୍ୟାଙ୍କୟୁ। ଇଟସ ଓକେ ୱେଲକମ୍ ଏଗୁଡ଼ାକ ଏତେ ଅଭ୍ୟସ୍ତ ହେଇଯାଇଛ ଆମେ ଚାହିଁଲେ ବି ସେଟାକୁ ଆମେ ଛାଡ଼ି ପାରୁନି।
ବିଲକୁଲ ମାଡାମ୍ ଆପଣ ବହୁତ ଅଣ୍ଡରସ୍ତାଣ୍ଡିଂ। ଏଇ ଏଇ ଛୋଟ ଛୋଟ ଜିନିଷ ଗୁଡ଼ାକ ଆପଣ ବୁଝିପାରୁଛନ୍ତି ବହୁ ବହୁତ ଭୟ କଥା।
ହୁଁ।
ମୁଁ ବି ସବୁ ଜିନିଷ ମୁ ବି ଖେ ଆଁ ଏଇଠି ଅ ହସ୍ପିଟାଲ ରେ ତ ମାନେ ଓଡ଼ିଆ ଅପେକ୍ଷା ସେଇଠି ବେଙ୍ଗଲି ବହୁତ ଅଧିକା ତ ଆପଣ ଦେଖିଲେ ଜାଣିପାରେ ସେମାନଙ୍କ ସହରେ କଥା ହେଲେ ବି ଜାଣିପାରେ କା ସେ ଗୋଟେ ବହୁତ ସୁନ୍ଦର ଲାଙ୍ଗୁଏଜ। ଭଲ ଲାଗିବ ଆପଣଙ୍କ ସେମାନଙ୍କ ସବୁ କଥାରେ ବହୁତ କେମତି ରେସ୍ପେକ୍ଟ ଥାଏ। ସେ ଜିନିଷ ବି ଟେକ ବି ମୁଁ ଦେଖିଛି। ଓଡିଆ ଲୋକମାନେ ବି ସେମାନଙ୍କୁ ବହୁତ ପରେଟ କରନ୍ତି। ଗୋଟେ ଲୋକମାନେ ବି ସେମାନଙ୍କ ସହ ବହୁ ଭଲସେ ମିଶନ୍ତି। ତ ଆମର ଏତିକି ଦାୟିତ୍ଵ କି ଯେତେ ଲୋକ ବି ଅ ଆମେ ଆମେ ଯୋଉ ବି ଆମର ଭାଷା ଥାଉ ଆଉ ଗୋଟେ ଅଲଗା ଭାଷାକୁ ସମ୍ମାନ ବା ସେ ଭାଷାକୁ ନିଚା ନ ଦେଖେଇବା ସେତିକି କହିଲେ ଆମେ ଆମର ଆମକୁ ଜଣା ହେଇକି ତମେ ଗୋଟେ ବହୁତ ବଡ କାମ ସେ କରି ପାରୁଛି ଜାଣତରେ।
ଆଜ୍ଞା ଠିକ କହୁଛ
ହୁଁ।
ଆଜ୍ଞା।
ଥାଙ୍କ ୟୁ ମ୍ୟାଡ଼ାମ ଆପଣଙ୍କର ଆପଣ ବହୁତ ଅଣ୍ଡର ଅଣ୍ଡରଷ୍ଟାଣ୍ଡିଙ୍ଗ କହିଲି ଆପଣଙ୍କର ବହୁତ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ସହିତ।
ମତେ ବି ବହୁତ ଭଲ ଲାଗିଲା ଆଜି ମୁଁ ଟି ବି ବହୁତ ଆ ଏବେ ଦେଖନ୍ତୁ ମୋ ପାଟିରୁ ଟ୍ରାଏ ବାହାରି ପଡିଲା ମୁଁ ବି ବହୁତ ଚେଷ୍ଟା କରିଥିଲି ଯେ ଇଂଲିଶ ରେ ୱାର୍ଡ ୟୁଜ ନ କରିବା ପାଇଁ କି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ।